ହୁଁ।
ହାଲୋ।
ହଁ କଣ କରୁଥିଲେ ଆପଣ?
ଏବେ ରୋଷେଇ ସାରିକି ଆସିକି ବସିଛି ଭାବିଲି କାହା ସହିତ କଥା ହେବି ବୋଲି ଆପଣ ତ କଲେ ସେଇଆକୁ ବସିକି କଥା ହେବି ବୋଲି ବସିଛି ଆଉ। ଆପଣ କଣ କରୁଥିଲେ?
ମୋ ରୁମରେ ଶୋଇଚି ଆମର ବର୍ଷା ହେଇଚି ତ ଥଣ୍ଡା ଲାଗୁଚି ଏଇଠି ଟିକେ ଗଡୁଚି ଆସିକି। ଏଇ ଖଟ ରେ ଆଉ।
ତ ଆମର ବି ଏ କଡେ ବର୍ଷା ହେଇଚି ଆଜି। ଭଲସେ ବର୍ଷା ହେଇଚି ଏପ୍ଟେ ହଁ ହଁ ଆ ଆମ ଏକଡେ ବି ବୋହୁତ ଜୋରରେ ବର୍ଷା ହେଇଚି। ଆଉ ରୋଷେଇ ସଇଲାନି?
ନାଇଁ ମୁଁ ପିଠା କରିବି ତ କରିନି କିଛି ଆଉ। ପିଠାକୁ ଆଳୁ ଭଜା କରିବି କ୍ଷୀର ଅଛି। କରାହବ ଆଉ ହଁ ଏବେ କ୍ଷୀର ବସେଇଥିଲି କ୍ଷୀର ବସେଇକି ଆସିଲି। ହେଟୁ ମୁଁ କହିଲି ଆଉ ଟିକେ ଯାଉ ପିଠା ଟିକେ କରିବା ଆଉ। ପିଠାକୁ ଆଳୁ ଭଜା କରିବା ଆଉ।
ଓହୋ ଛୁଆ ବୋଧେ ଖାଇବେ ଆଳୁ ଭଜାକୁ ପିଠା?
ହଁ କ୍ଷୀର ପିଠା ସେ ଛୁଆ ଖାଇଦେବେ ଆଳୁ ଭାଜିଲେ ସାର୍ ଖାଇବେ। ସିଆଡୁ ଭଜା ଅଛି ଛତୁ ତରକାରୀ ଅଛି ଦିନରେ କରିଥିଲି ଛତୁ ତରକାରୀ ଅଛି।
ଆଚ୍ଛା।
ହଁ କଣ କୁହନ୍ତୁ ଆଉ ଆପଣ କଣ ରୋଷେଇ କରିଛନ୍ତି?
ଆଜି ଆମର ହେଇଛି ଆଳୁ ପୋଟଳ ଭଜା। ରୁଟି ହେଇଛି ଆଉ ଅଣ୍ଡା ଆଣିଛନ୍ତି ମୁଁ ଟିକେ ଆଇଁଷ ଖାଉନି ତ। ମୋର ଶନିବାର ଆଇଁଷ ଖାଉନି ତେଣୁକରି ମୋର ସାଧା। ସେ ତାଙ୍କର ଅଣ୍ଡା ଭୁଜିଆ କରିବେ ମୁଁ ମୋର ରୁଟି ଭଜା ଖାଇଦେବି କ୍ଷୀର ଥୁଆ ହେଇଛି।
ସମସ୍ତେ ଅଣ୍ଡା ଖାଉଛନ୍ତି।
ସମସ୍ତେ ଅଣ୍ଡା ଖାଇବେ ଖାଲି ମୋତେ ଛାଡିକି।
ଓ ହୋ।
ଆମ ଘରୁ ଦି ଜଣ ଶନିବାର ଆମେ ଯାହା ପାଳନ କରୁଛୁ ସେ ହଉଛନ୍ତି। ସ୍ୱାମୀକୁ ମୁଁ ଦି ଜଣ ଆଉ ଘରେ କେହି ନାହାନ୍ତି ମୋ ସାନ ପୁଅ ବେଳେ ବେଳେ ସିଏ ବି ଖାଇବନି କ ମ- ତୁ କରୁଛୁ ଶନିବାର କରୁଛୁ ମୁଁ କରିବି ଶନିବାର। ତୁ କରୁଛୁ ଗୁରୁବାର ମୁଁ ବି ଗୁରୁବାର - କରିବି। ତୁ ଯାହା କରିବୁ ମୁଁ ସେଇଆ କରିବି। ଏଇଆ ତାହାଲେ ମୁଁ କହିଲି ବାବା ଚାଲିଲୁ ତୋତେ - ଖାଇବାକୁ ଦେଇଦେବି। ଖାଇଦଉନୁ ବାବା। ନା ଆଉ ତୁ ଅଣ୍ଡା ଭୁଜିଆ କରିଦେବି ରୁଟି ଆଉ ଭଜା - ଆଜି ଖାଇଦବୁ ନା ତୁ କଣ ଖାଇବୁ କହୁନୁ ମୁଁ କହିଲି ଶନିବାର ଆଜି ନା ମୋର ବି ଆଜି ଶନିବାରେ। ମୁଁ ଭଜା ରୁଟି ଖାଇବି। ତୁ ଯାହା ଖାଇବୁ ମୁଁ ସେଇହା ଖାଇବି।
ହଁ ଭଲ ଆଉ ତାକୁ ବି ଆଇଁଷ ଦଉଛନ୍ତି କି ଦିଅନ୍ତୁ ନି। ଶନିବାର ଦିଅନ୍ତୁନି ଆପଣ ଯଦି ଖାଉନାହାନ୍ତି ଶନିବାର ଟା - ଦିଅନ୍ତୁନି ଭଲ ବାର ନା ଦିଅନ୍ତୁନି ଶନିବାରଟା ଆଇଁଷ ଖାଇବା କଥା ନୁହଁ। ଆମର କେହି ଆମ ଫାମିଲି ରେ କେହି କୁହନା ଆମ ଘରକୁ ଯଦି ଆସି- ହେଲେ ଆ ବନେଇକି ବି ଦଉନୁ ଯାହା ଅଛି ସେଇଆ ହିଁ ଖାଇବେ ଆମର। ଟୋଟାଲ ଆଇଁଷ ଶନିବାର ଘରେ ପଶେନି ଥିଲେ ଥିବ ହେ ଅଣ୍ଡା ଫଣ୍ଡା ସବୁ ଅଛି ମାଛ ମାଂସ ହେଲେ ଆମେ ୟୁଜ୍ ଘରେ ୟୁଜ କରୁନା ଆଇଁଷ। ଧନ୍ୟବାଦ।
ନାଇଁ ଆମର ବି ସେମିତି ମାନେ ଛୁଆ ମୋ ଛୁଆକୁ ମୁଁ ବାଧ୍ୟ କରେନି କେତେବେଳେ ନାଇଁ ମୋ ପୁଅ ଏଇଟା
ନାଇଁ ଆମର ଏମିତି କେହି ଆମର ଖାଉନୁ। ସାର୍ ପାଟି କରନ୍ତି କହିବେ କେହି ତ ଶନିବାର ଖାଅନୁ ଯିଏ ଆସିଲେ ବି ବନ୍ଧୁବାନ୍ଧବ ବି କରିବନି। ସେଥିପାଇଁ ଆମେ କେହି କରୁନା ମ ଶାଶୁ ଆଗରୁ ବି ଖାଆନ୍ତି। ଆମର ପିତା ବି କେହି ଖାଉନୁ ଶନିବାରେ। ପିତା ବି ଶନିବାର ଖାଆନ୍ତିନି। ହଁ ଆମର କଲରା ଫଲରା ନାହିଁ ପିତା ନାହିଁ ନିମ ପି ତା କିଛି ବି ଖାଉନୁ ଆମେ ଏବେ ବେ ପିତା।
ନାଇଁ ଆମ ସେକଡ ସାଇଡ ବି ସେନ୍ତି କରନ୍ତି କିନ୍ତୁ ଏକଡେ କାଇଁ ଶନିବାର ମାନେ ଅଛନ୍ତି
ସେପଟେ ଖାଉଚନ୍ତି ସେପଟେ କୋହୁଚନ୍ତି ଆମେ ସବୁଦିନି ଆଇଁଷ ଖାଇବୁ ସବୁଦିନି ବାର କିଛି କରିବୁନୁ। ସବୁବେଳେ ସବୁ ଜିନିଷ ଟା ଖାଲି ଖାଇବୁ ବୋଲି କହୁ କିନ୍ତୁ ନିୟମ ଅନୁସାରେ ଗୋଟେ-ଗୋଟେ ବାର ଅଛି ତାର ଖାଇବା ନିୟମ ନୁହଁ।
ନାଇଁ ଏକଡେ ବି ଏକଡେ ସେମିତି ଅଛି କିନ୍ତୁ ଆମ ସେକଡ ସାଇଡ କହିବେ ନାଇଁ ଶନିବାରେ ତମେ ପିତା ଖାଇବନି ଆଇଁଷ ଖାଇବନି ମାନେ ତେଲ ବି ଲଗାନ୍ତିନି ଏମିତିରେ ତେଲ ବି କୁହନ୍ତି ଦେହରେ ଲଗେଇବନି ଶନିବାର ଦିନ। ହଁ-ହଁ ଆମ ଆଡେ ଆମ ଆଡେ ମୁଗ କରନ୍ତି। ତାପରେ ବିରି ବି କରନ୍ତି କୋଳଥ କରନ୍ତି ମାନେ ବେଶୀ ନାହିଁ ଆକାରରେ ସେମିତି ଅଳ୍ପ ଅଳ୍ପ ଅଳ୍ପ କୋଳଥକୁ ବିରି କରନ୍ତି ଚାଷ
ଧାନ ଫସଲ ବେଶୀ ହୁଏ।
ଧାନ ଫସଲଟା ଅଧିକ ଆମର। କରନ୍ତି ଏକଡ ସାହିଟି ବର୍ତ୍ତମାନ ବି-ବିହନ ସବୁ ସବୁ ଆଣିଥିଲେ କିଣିକି ଆଣିଥିଲେ ସବୁ କଣ ଗୋଟେ ଦିନରେ ଭିଜେଇ ଦେଇକି ତାକୁ ଭିଜେଇ ଦେଇକି ଅଖାରେ ପୂରେଇ ଦିଅନ୍ତି ଅଖାରେ ଭଲ ବାନ୍ଧିକି ନା ତାକୁ ଭରି କରି ଦେଇେଇକି ବାନ୍ଧି ଦେଇକିନି ଟାଇଟ୍ କରିକି ରଖନ୍ତି ଦି ତିନି ଦିନ ମାନେ ଗଜା ନହେଲା ପର୍ଯ୍ୟନ୍ତ ସେଥିରେ ପାଣି ଢାଳନ୍ତି
ହଁ
ଗଜା ହେଲାଠୁ ପାଣି ଗଜା ହେଇସାରିଲା ପରେ ଯାଇକି ପାଣି ଦବା ବନ୍ଦ କରିବେ ତାପରେ ତାକୁ ନେଇକି ଏଇବିଲରେ ଚାଷ କରିକିନି ସେ ଯୋଉଠି ଚାଷ ହେଇଥିବ ସେଇଠି ନେଇକିନି ଏଠୁ ସେ ଧାନକୁ ପକେ ହୁଉମାନେ ପାଣି ବର୍ଷା ବି ହେଇନଥିଲା ନା ଆମର ବି ଏଡେ ବର୍ଷା ହେଇନ ପଲା ତେଣୁ ସେ ପାଣି ମଡେଇକି ଆମର ସେ ତଳି ପକେଇଥିଲେ। ଆପଣଙ୍କ ଆଡେ କଣ କେମିତି ମାନେ ଧାନ ସେମିତି
ନାଇଁ ଆମର ଏପଟେ ତଳି ଭଳି ନାହିଁ ଆମର ଏପଟେ ହଳ ବୁଲେଇ ବେ ବିଲରେ ଚାଷ କରିବ ଯିଏ ସେ ହଳ ଯିବ ବୁଲେଇକି ଆସିବ ଆଜି ହଳ ବୁଲକି ଆସିବ ପା ଆଣିଥିବ କାଲି ନେଇକି ତାକୁ ଧାନ ବୁଣିବେ। ଧାନ ବୁଣିବେ ସେ ଡାଇରେକ୍ଟ ଗଛ ହବ ସି ବର୍ଷା ପାଣି ଯଦି ପାଣି ନହେଲା ମ ପାଣି ମଟର ଲଗେଇକି ଯଦି ପାଣି ନସୁବିଧା ହେଲା ବର୍ଷା ପାଣି ଯେତିକି ହେଇଥିବ ସେତିକି ଧାନ ହଇ କରିବେ ଆଉ ତାକୁ ବଛା ରୁଆ କିଛି ନାହିଁ। ସେ ହେଇଥିରେ ହିଁ ଧାନ ହବ। ସେଇଥିରେ ଯୋଉ ଧାନ ହୁଏ ତାକୁଠୁ ଲାସ୍ ଯିବେ କାଟିକି ନେଇ ଆସନ୍ତି ଘରକୁ। ଯିଏ ବେଙ୍ଗଳା କରିକି ର କି ଟ୍ରାକ୍ଟର ଆଜି କାଲି ମେସିନ୍ ସୁବିଧା ହେଇଗଲା ଏବେ ସବୁ ମେସି ସିନେ ପିଶେକି ଆଣି ଡାଇରେକ୍ଟ ଧାନ ଆଣିକି ଘରକୁ ନେଇ ଆସୁଛନ୍ତି। ହଁ ଆଉ ଏପଟେ କେହି ରହୁନାହାନ୍ତି। ବଛା ନାଇଁ କି ତଳି ପକା ନାଇଁ କିଛି ନାଇଁ ଡାଇରେକ୍ଟ ନେଇ ବୁଣା ଏପଟେ ହଳ ବୁଲେଇବେ ଧାନ ବୁଣିବେ। ଏପଟେ ହଳ ବୁଲା ଏପଟେ ହଳ ବୁଲା ଚାଲିଥିବ ଏପଟେ ଧାନ ବୁଣା ଚାଲିଥିବ ଆମେ ଯୋଉ ଆମ ଏପଟେ ତାଙ୍କର ସେଇପରିିକା ଧାନ ହୁଏ। ଯାହାକ ବେଶୀ ଧାନ
ଆମର ଏକରେ କଣ ହେଲା ଆମର ଏକରେ ରୁଆ ଧାନ ତମର ସେକରେ ବୁଣା ଧାନ।
ବୁଣା ଧାନଟାରେ ଏତେଧାନ ହୁଏନି ଯାହାକି ଆଙ୍କର ବହୁତ ଖର୍ଚ୍ଚ ଚ ଅଧିକ କିନ୍ତ କ ପଇସା ମାନେ କମ୍ ଆସେ।
ହଁ ରୁଆ ଧାନ ଟାରେ ଶୁଆ ଧାନ ଟାରେ ଟିକେ ଅଧିକ ଅମଳ ହୁଏ ଆଉ।
ବୁଣା ଧାନଟାରେ ବେଶୀ ଅମଳ ହୁଏନି ନା କମ୍ ବେଶୀ ଖର୍ଚ୍ଚ କିନ୍ତୁ ଏଥିରେ କ ଏନାଦେଖନ୍ତ ଆପଣଙ୍କର କଣ ରୁଆ ବଛା ହେଲା। ଯାହା ଖର୍ଚ୍ଚ ହେଲା ଆମ ଏପଟେ ହଉଛି କଣ କହିଲି ଆମଙ୍କର ବାଳୁଙ୍ଗା ଘାସ ତା ଭିତରେ ସବୁ ରହିଲା ଧାନ ଫ ସେ ମିଶିଗଲା ଖାଲି ସାର ପକେଇବେ ସେତିକି ପାଣି ଯାହା ସାର ଆଉ କିଛି ତାକୁ ଯାଆନ୍ତିନି ଆଉ ବିଲକୁ ଯାଇକି ଟିକେ ଦେଖିଦେକି ଆସିବେ ଧାନ ଗଛ କେତେ-କେତେ ହେଇଛି କଣ ଦେଖିକି ଆସନ୍ତୁ ଘରକୁ ସେମିତି ତାକୁ ରୁଆ ବଛା ନାହିଁ। ନା ଆମେ ରୁ ଏଇ ବର୍ଷ ମୁଁ ସାର୍ ଙ୍କୁ କହିଲେ ଆଉ ଆମର ଚାଷ କରିଦବା ଯେ ନାହିଁ କଲେ କହିଲେ ଗାଁରେ ତ ଚାଷ ବି କ ନାହାଁନ୍ତି କେମିତି କରିବା। ବିଲ ବାଡିରେ ଗାଈ ପୋଷିକି ଖାଇଦୋଉଚନ୍ତି ମୁଁ କହିଲି ସୋଲାର ଦେଇକି ମନେଇବା ନାଇଁ କଲେ ହେଟୁ। କଲେ ସୋଲାର ଦେବାନି ସୋଲାର ଗୋଟେ ବିଲ ହେଇକ ଦେବା କି ଖଣ୍ଡ ଖଣ୍ଡେଇକି ମାନେ ଟିକେ ଛାଡିକି ଟିକେ ଟିକେ ଛାଡିକି ଆଉ ଜଣଙ୍କର ଏମିତି ଗୋଟେ ଜାଗାରେ ଯଦି ହେଇଥିବ ସୋଲାର ଦେଇକି କରିପାରିବେ। ଆପଣଙ୍କ ଧର ବିଲ ଆମର ଖଣ୍ଡେ ତା ପାଖକୁ ଆଉ ଜଣଙ୍କର ରହିଯାଇଚି।
ଏମିତି କରୁନାହାନ୍ତି ଏମିତି କଣ କରୁନାହାନ୍ତି ସବୁ ଏକାଠି କଥା ହେଇକି କି ନାହିଁ।
ସେ କେହି ରାଜି ନୁହନ୍ତି ନା ସବୁ ଲୋକ କଣ କରିବେ କି ସବୁ ଲୋକ ଚାଷ କରିବା ପାଇଁ ମଙ୍ଗୁନାହାନ୍ତି ଆଉ ଗାଈଗୋରୁ ପ୍ରବଳ ତାପରେ ଗାଈଗୋରୁ ଜଗିବ କିଏ ତାପରେ ସୋଲାର ଦେଇଦେଲେ ଆଜି ଧର କିଏ ଯାଇକ୍ କରେଟ୍ ଖାଇଦବ କି ଧର ଆଜି ମରି ମୁରା ଯିବେ। କି କଣ ହେଇଯିବେ। ସେଇଟା ଆଉ କହିହବ କି ଆଉ ଜଣା ପଡିବ କି ନାଇଁ ସୋଲାର ଦିଆ ହେଇଯିବ କିଏ ଜାଣିଚି ସମସ୍ତେ ଜାଣିବେନି ନା ଧରି ପକେଇବା ଆଜି ତାରକୁ କେଏ ଥର ଧରି ପକେଇଲେ ମାଙ୍କଡ ହଉ କି ହନୁ ହଉ ଯ ଗୋଟେ ବସି ପଡିବ କଣ ତାର ଉପରେ କରେଟ୍ ଖାଇବ ନା ସେଥିପାଇଁ ଦୋଉନାହାନ୍ତି କେ ସୋଲାର ଏମିତି ସୁବିଧା କେହୀ
କିନ୍ତୁ ଆମ ଏକରେ ସୋଲାର ସବୁ ମାନେ କର ଆମ ବିଲ କତିରେ ଆଉ ଜଣଙ୍କର ଅଛି। ତାପରେ ତାଙ୍କ ବିଲଗତିକି ତାଙ୍କର ଅଛି। ମାନେ ସବୁ କଥାବାର୍ତ୍ତା ତା ହେଇକି ଏକାଠି ପଇସା କରିକିନି ସୋଲାର ପରା ଟୋଟାଲି କି ଆଣିବେ ମାନେ ଯେତ କି ବିଲ ଅଛି ପୁରା ବୁଲେଇବେ ଆମର ଏମିତି
ସେଇଟା ଭଲ ସେଇଟା ଭଲ।
ହଁ ଆମର ହାତୀ ତ ଆ ଆସନ୍ତିନି ହାତୀ ଏନ୍ତି କେ ଭେ ଗୋଟେ ଆସନ୍ତି ନହେଲେ ଯୋଉ ଗାଈ ଗୋରୁ ଗାଈ ଗୋରୁ ଲାଗି ସେଇଥିପାଇଁ ସେ ଧରିକିନା ଦେଇଦିଅନ୍ତି କେତେ କେତେ ଜଗିବେ କେତେ ଜଗିବେ।
ଆ ସେଇଆାକୁ ମାନେ ଯେତିକି ଘର ଅଛନ୍ତି। ବାକି କିନ୍ତୁ ଏକର ସାଇଡ କଣ ଅଛି ଗୋଟେ ମାନେ ଭାବ ସ୍ନେହ ଏମିତି ଗୋଟେ ଅଛି ଯେ କହିଦେଲେ ସେଟା ଆଉ ସାଙ୍ଗେ ସାଙ୍ଗେ କରିବେ ଆମ ସେ କଡେ ବି ବାପ ଘର ସାଇଡ ରେ ଏମତି ମାନେ ଗାଈ ଫାଇ ଖାଉଛନ୍ତି ସୋଲାର ମାନେ ସେମାନେ କହିବେ ଯେ ଯାହାର ଯେତିକି ଅଛି ସେତିକିରେ ହିଁ ଖାଲି ବାଡ ବୁଝିଦେବେ କିବା ମାନେ ବାଉଁଶ ଆଣିକି ପୋତି ଦେବେ ନହେଲେ ଏମତି ଜିଲା ଭଳିଆ କଣ୍ଟା ପକେଇଦେବେ କିନ୍ତୁ ସୋଲାର ଏକାଠି ହେଇକିନି ଆଣିକିନି ତାଙ୍କର ମାନେ ଏମିତି ବୁଝିଦବା ଏକଡ ଜିନି ଚାଲିଛି ସେକଡ ସେମିତି ନାହିଁ ଆମ ସେ ପେଟ ବି ମାନେ ଯେମତି ଗୋଟେ ହିଂସାବାଦ ଯେମିତି ଥାଏ କଣ ସ ତାର କର। କରୁ ତାର ପଇସା ଅଛି ଏଟା ଅଛି ସେଟା ଅଛି କିନ୍ତୁ ଆମ ଏକର ଶାଶୁ ଘର ସାଇଡ ରେ ସେମିତି ନାହିଁ। ସବୁ ଏକାଠି କଥା ହେଇକି ସୋଲାର ଆଣିଛନ୍ତି ଭାରି। ଯେତେ ବଡ ହଉ ସେଇ ଅନୁସାରେ ଅନୁମାନ କରିଦୋଉଚନ୍ତି କାହାର କେତେ କେତେ ପଇସା ସେ ଅନୁସାରେ ମାଗି ନୋଉଚନ୍ତି ଦେଇଦୋଉଚନ୍ତି ସମସ୍ତେ ବି ଖୁସି ରେ ଦେଇଦୋଉଚନ୍ତି। ନିରାପଦ ରୋହୁଚି ତାଙ୍କ ବିଲଗୁଡା ନା। ତେନସନ୍ ନାହିଁ ସେଇଥିପାଇଁ ହଁ ସେଟା ସେମିତି କରିଦୋଉଚନ୍ତି ଆରାମସ କିଛି ଟେନସନ ନାହିଁ ଧାନ ବି ଏଇ ବେଳକୁ ଯାଇକି ହଁ ଜଗିବା କି କଣ ଷଣ୍ଢ ପଶି କି ଖାଇଦବା ନର୍ମାଲ ଏମିତୀ ଗୋଟେ ଗୋଟ ହଁ କୋଉଟା ବୁଜୀବନୀ ସେଇଟା ଖାଇଦିଅନ୍ତି ନହଲେ ସବୁ ବିଲ ପ୍ରାୟେ ତ ନୁହଁ ହଁ।
ଅହଁ।
ଆଉ ତାହେଲେ ଆପଣଙ୍କ ଆଡେ ଏଇନା ବର୍ଷା ହେଇଚି ନାଇଁ କି
ଆଜି ବର୍ଷା ହେଇଚି ପାଣି ବି ପ୍ରବଳ ହେଇଚି ଆମ ଘର ଆଗରେ ବହୁତ ପାଣି ହେଇଚି।
ଓହୋ।
ମୁଁ ବସିଥିଲା ବର୍ଷା ଘଡଘଡି ବିଜୁଳି ମାରିଥିଲା ମୁଁ ଏଇ ବାହାରେ ବସିକି ଦେଖି ଦେଖୁଥିଲି ସବୁ।
ଓହୋ ନାଇଁ ଆମ ଏକୁଟେ ବି ବହୁତ ଜୋରେ ବର୍ଷ
ତାପରେ ହେଠୁ ଗଲି ଯେ ବର୍ଷା ଟିକେ ଟିକେ ହଉଥିଲା ବାରିପଟେ ଯୋଉ ଗଛ ଗୁଛି ଲଗେଇଛି ସବୁ ତକ ସାଇଜ କରିକି ରଖିଦେଇକି ପଳେଇଆସିଲି ବର୍ଷା ପାଣି ଖାଇବ ବୋଲି।
ଅ ହୋ। ଆଉ ଛୁଆ ପିଲା ଦେହ ସମସ୍ତଙ୍କର ଭଲ ହେଇଗଲଣି ନା।
ଛାଡ଼ିନି ଯେ ଆଜି ଜରଇନା ପୁରୀ ତା ତ ଫୁଙ୍କେଇକି ଆଣିଲି ସେିଏ ବି କହିଲେ ଖୁଣିକିଆ ସବୁିଦିନସେ ରହୁଛି।
ଏତିକି ଆପଣ ଅନୁମାନ ଶୁଣନ୍ତୁ ଆପଣ ଏତିକି ଜାଣିଥିବେ ଭଲ ଛୁଆ ଟା କି ଆପଣ ଝାଡିବାକୁ ନେଇଥିବେ ଏଇଟା କିନ୍ତୁ ଜଣେ ଜଣେ ଅଛନ୍ତି ସମସ୍ତେ ନୁହଁନ୍ତି ଜଣେ ଜଣେ ମାନେ ସେଇ ଭଲ ପିଲାଟାକୁ ତମେ ନେଇକି ବସେଇଥବ ଝାଡିଦେଲ ସିଏ କିନ୍ତୁ କହିବେ ଦୃଷ୍ଟି ହେଇଛି କିମ୍ବା ଡରି ଥିଲା ଏଇଟା ଏଇଟା ନି
ନାଇଁ ହେଇଟା ସତ କଥା ଆପଣ ଯୋଉଟା କହିଲେ ସତ କଥା ଯେ ଶୁଣନ୍ତୁ ଗୋ ଟେ ଛୁଆକୁ ଯଦି ଜର ମେଡିସିନ ଦେଲେ ବେଶୀ ହଉଛି ଇଞ୍ଜେକ୍ସନ ମାଇଲେ ଟୋଟାଲ ସେ ବେଡରେ ଓହ୍ଲଉନି। ଖୁଣିକିଆ ଦେଖିଲେ ଟିକେ ଚଞ୍ଚଳିଆ ହେଇ ଖେଳୁଛି ଫେରେ ଯଉଆକୁ ସେଇଆ ପଡିଯାଉଛି। ଖରିକା ଦେଖେଇକି ଆଇଲିି ଖେଳିଲା ଅଙ୍ଗ ଦେଲି ଖାଇଲା ହଉ।
ଆପଣ ଏମିତି କରୁନାହାନ୍ତି ଯଉ ଇଁ ଇଁ ସକାଳ ସକାଳୁ ଯୋଉ ଆପଣ ଠାକୁର ପୂଜା କରୁଛନ୍ତି ଯୋଉ ତୁଳସୀ ଗଛ ମୂଳ ଯୋଉ ସାତଟି ପତ୍ର ତୋଳିକି ଆଣିବେ ସାତଟି ପତ୍ର ତୋଳିକି ଆଣିକି ସେ ଯୋଉ ଝିଅ ମୁଣ୍ଡ ଉପରେ ଏମିତି ଦେଖ କି ତାଙ୍କ ଚାରିଭେରା ମାନେ ଚାରିଭେରା କହୁଛି ସରି ସାତଟି ପତ୍ର ଆଣିକି ସାତ ଥର ଏମିତି ବୁଲେଇ ଦେବେ।
ଦେଖିବେ କାଲି ସକାଳ
ହଁ ଆଉ ଯେମିତି ଆମର ଶୁଖିଲା ଶୁଖିଲା ଲଙ୍କାରେ ଆମେ ଯେମିତି କେଦୁଛି ଛେପ ସେମିତି ଛେପ ପକେଇବନି ହଉ। ହ ହଉ ଆଜ୍ଞା।